ଶୁଭ ସନ୍ଧ୍ୟା ।
ଶୁଭ ସନ୍ଧ୍ୟା।
କେମିତି ଅଛନ୍ତି।
ହଁ ମୁଁ ଭଲ ଅଛି ଆଉ ତମେ?
ହଁ ମୁଁ ବି ଭଲ ଅଛି ଆଉ ତମେ ଖାଇଲଣି।
ହଁ ମୁଁ ଖାଇଲିଣି ଆଉ ତମେ? ଭାତ ଆଉ ତରକାରୀ ଖାଇଲି ।
ହଁ ଏଇକି ମୁଁ ବି ଜଷ୍ଟ ଏବେ ହିଁ ଜଷ୍ଟ ଖାଇକି ଛତ ଉପରକୁ ଆସିକି ଟିକେ ରେଷ୍ଟ କରିଛି ଆଉ କୁହନ୍ତୁ ଜୀବନ କେମତି ଚାଲିଛି। ଆ ଆପଣଙ୍କର ଆଜି ଦିନଟା କେମିତି ଥିଲା ତମର ଦିନଟା କେମିତି ଥିଲା।
ଆଜିର ଦିନଟା ବହୁତ ଭଲ ଥିଲା ଯେହେତୁ ଆଜି ବର୍ଷା ବି ହେଇଛି ସେପଟେ ବର୍ଷା ହେଇଛି ଆଜି।
ନା ନା ନା ନା ଏପଟେ କିଛି ବର୍ଷା ହେଇନି ଏପଟେ ତ ବହୁତ ଖରା ହଉଛି। ତମର ସେପଟେ ବର୍ଷା ହଉଛି।
ଆଜ୍ଞା ଆଜି ବର୍ଷା ହେଇଥିଲା।
ହୁଁ ବର୍ଷା ହେଇଥିଲା ତାହେଲେ। ଆଛା ବର୍ଷା ଋତୁ ଆପଣଙ୍କୁ ଭଲ ଲାଗେ।
ନା।
ଭଲ ଲାଗନି ଆଚ୍ଛା ରୁତୁ ମାନଙ୍କ ଭିତରେ ଭଲ ଲାଗେନି। ଆଚ୍ଛା ବର୍ଷା ଋତୁରେ କୁଆଡେ ବୁଲିବାକୁ ତ ପସନ୍ଦ କି ଆପଣଙ୍କୁ?
ପ୍ରଥମତଃ ମତେ ବର୍ଷାୠତୁ ଭଲ ଲାଗେନି ଯଦି ବୁଲ ମତେ ଏ ସମୁଦ୍ର କୂଳ
ହୁଁ ହୁଁ ଆଚ୍ଛା ଆପଣଙ୍କୁ ଛାଡ଼ନ୍ତୁ। ଯୋଉ ଯୋଉ ଋତୁରେ ବି ହୁଅନ୍ତୁ କୋଉ କୋଉ ଜାଗା କେମିତି କେମିତି ଜାଗାକୁ ଆପଣ ବୁଲ ଯିବାକୁ ପସନ୍ଦ କରନ୍ତି ଆପଣଙ୍କୁ କେମିତି ଲାଗେ କୋଉ କୋଉ ଜାଗାକୁ ଆପଣଙ୍କୁ ଯିବାକୁ ବେଶୀ। ମାନେ କି ପସନ୍ଦ
ସେମିତି ତ ନାହିଁ ହେଲେ ମତେ ଏତେ ବ ବରଫ ଯୋଉ ବରଫ ଅଞ୍ଚଳ ନା ମତେ ବହୁତ ପସନ୍ଦ। ଉତ୍ତରାଖଣ୍ଡ କଶ୍ମୀର
ହଁ ହଁ ହଁ ଯୋଉଠି ସ୍ନୋ ଫଲ ହଉଥାଏ ଉତ୍ତରାଖଣ୍ଡ କାଶ୍ମୀର ହିମା ମାନେ କି ଯୋଉ ମାନେ କି ଅ ନର୍ଥ ଇଣ୍ଡିଆରେ ସେଇଠି ଯୋଉଠି ବରଫ ପଡେ ସେଇ ଜାଗାରେ ଆପଣଙ୍କୁ ବେଶୀ ଭଲ ଲାଗେ।
ଆଜ୍ଞା ଉତ୍ତର ଭାରତରେ ମାନେ ବହୁତ ଭଲ ଲାଗେ।
ହୁଁ ଯାଇଛନ୍ତି କି ବୁଲି ସିଆଡେ ଆପଣ?
ନାହିଁ।
ହୁଁ।
ଖାଲି ଏବେ ଯୋଜନା ରହିଛି ଯିବାର।
ହଁ। ନିଶ୍ଚୟ ନିଶ୍ଚୟ ଯୋଜନା ବନାନ୍ତୁ ମାନିକି ପ୍ଲାନ କରନ୍ତୁ ଯିବା ପାଇଁ କାହିଁକି? ମୁଁ ମତରେ ଆମର। ଦେଶରେ ବହୁତ ଗୁଡେ ଭଲ ଭଲ ଜାଗା ଅଛି। ବହୁତ ବଢିଆ ବଢିଆ ଏମତି ମାନେ କି ପ୍ଲେସ୍ ଗୁଡାକ ଅଛି ବୁଲିବା ପାଇଁ? ଯୋଉଟା କି ଆମେ କେବେ ଯାଇନୁ। କିନ୍ତୁ ଯିବା କଥା। ଆମ ଦେଶରେ ଯ ଯଠି ଆମ ଦେଶରେ ଯେହେତୁ ଆମେ ରହୁଛୁ ଆମ ଦେଶର ବହୁତ ସୁନ୍ଦର ସୁନ୍ଦର ଜାଗାକୁ ବି ଦେଖିବାର ଆମ ଅଧିକାର ଅଛି। ଦେଖିପାରିବା କଥା ହଁ ନ ନାଇଁ?
ଆଜ୍ଞା।
ହୁଁ ତ ଆମକୁ ଥରେ ବି ସବୁ ଜାଗାକୁ ଯାଇକି ଟିକେ ବୁଲିବା କଥା ଆମକୁ ବଞ୍ଚ ଜିିତିବା ଯାଏ ସେମତି ଏବ
ଆ ହିମାଳୟକୁ ଯାଇକି ଟିକେ ବୁଲିବାକୁ ଯାଇକି ବୁଲିବାର ଅଛି। କାଶ୍ମୀରକୁୁ ଯାଇକି ବହୁତ ବହୁତ ଭଲ ଭଲ ଭଲ ଜାଗା ଗୁଡାକ ସେଠି ଅଛି। ଆମେ ଯାଇକି ବୁଲିବା କଥା ସେଇଠି ଆଉ।
ଆଜ୍ଞା ବହୁ ଜାଗା ହୁଏତ ବୋଧ ହୁଏ ସମ୍ଭବ ନୁହ। ହଁ ବୋଧେ ବୋଧେ ବୋଧହୁଏ ସମ୍ଭବ ନୁହେଁ ସବୁ ଜାଗା ବୁଲିବା କିନ୍ତୁ ଯୋଉ ଜାଗା ଗୁଡିକ ପସନ୍ଦ ଅଛି ନିଜକୁ କି ଯିବାର ଇଚ୍ଛା ଅଛି କିନ୍ତୁ ସେଇ ଜାଗା ଗୁଡିକୁ ମୁଁ ମୋତେ ତ ବହୁତ ଇଚ୍ଛା ଅଛି କି କଶ୍ମୀର, ଲଦାଖ ଲେହ ଲଦାଖ ତାପରେ ଏ ସବୁ ଉତ୍ତର ଭାରତ ତାପରେ ପୂର୍ବ ଉତ୍ତର ଏ ଯୋଉ ଆସାମ ହିମା ଅରୁଣାଚଳପ୍ରଦେଶ ଏପଟେ ଏବେ ଯୋଉ ଅଛି ନା ଉପତ୍ୟକା ଅଛି।
ହୁଁ ହୁଁ ହୁଁ ହୁଁ ହୁ।
ସେଇ ଜାଗା ଗୁଡିକ ମତେ ବୁଲିବାକୁ
ତାହାହେଲେ ତମକୁ ମାନେକି ଏମିତି ଥଣ୍ଡା ଜାଗା ବୁଲିବା ପାଇଁ ବହୁତ ପସନ୍ଦ ଯାହା ଜଣା ପଡୁଛି।
ବହୁତ କେଶର ଥଣ୍ଡା ଆଜ୍ଞା।
ଆଚ୍ଛା ଯଦି ଥଣ୍ଡାରେ ଯଦି ଆପଣଙ୍କୁ କିଛି ହେଇଗଲା। ଯଦି କିଛି ସମସ୍ୟା ହେଇଗଲା କେମିତି କରିବେ।
ହୁଁ ଭଗବାନ ନ କରନ୍ତୁ ସେମିତି କିଛି ହେବ ହୁଁ। କିନ୍ତୁ ମୁଁ ସେ ଥଣ୍ଡା କୁ ଦେଖିଲେ ମାନେ ଏତେ ଖୁସି ଲାଗେ ଏତେ ଖୁସି ଲାଗେ ଏବେ ଯେମତି। ଯେମତି ଘରେ ଥାଏ ଯେମତି କି ଫ୍ରିଜ ଯୋଉ ଥାଏ ସେଇଠି ଯୋଉ। ବରଫ ଜମାନ୍ତି ନା। ସେ ବରଫ ଯାକ ମୁଁ କାଢିକି ଏମତିି ଗୋଟେ ଚୋବେଇ ଦିଏ ମତେ ବହୁତ ଖୁସି ଲଗେ ମାନେ। ଯୋଉ ଉ କିଏ କିଏ ଖାଇ ପାରନ୍ତିନି ତାଙ୍କ ଦାନ୍ତ ବଥା ହୁଏ ଇଏ ହୁଏ ସିଏ ହୁଏ ମୁଁ ସେ। ବରଫ ଯାକ ଗୋଟେ ଏମିତି ଚୋବଉ ଥାଏ। ଖାଉଥାଏ ଖାଉଥାଏ ମାନେ ମତେ ଏତେ ପସନ୍ଦ ମାନେ ବହୁତ। ମାନେ ବହୁତ ହିଁ ପସନ୍ଦ।
ଆଚ୍ଛା ଆଛା ମାନେ କି? ଥଣ୍ଡା ଜାଗାରେ ରହିବା ବରଫ ସହିତ ଖେଳିବା। ସେଇ ଜିନିଷ ଗୁଡାକ ବହୁତ ତମକୁ ବହୁତ ପସନ୍ଦ।
ଆଜ୍ଞା କୁଆ ପଥ ର ଯୋଉ ବର୍ଷା ହୁଏ ସମସ୍ତେ ଘର ଭିତରେ ଲୁଚନ୍ତି ଯାହା। କରନ୍ତି ମୁଁ ନାଇଁ ମୁଁ ହ ମୁ ଛାତଉପୁର କୁ ଯାଇକି କୁଆ ପଥର ସେଗୁଡାକ। କଲେକ୍ଟ ଆଣେ ସବୁ ମତେ ବହୁତ ଖୁସି ଲାଗେ।
କୁଆ ପଥ ହଁ କୁଆପଥର କଥା କହିଲାରୁ ମତେ ମନେ ପଡିଗଲା ଆଜି କାଲି ତ କୁଆପଥର। ବୋଧେ ହୁଏ ହଉନି ଆଜିିକାଲି କୁଆପଥର ବର୍ଷା ହଉନି ହଉଛି କି ନା ହଉନି। ଆଗ କାଳରେ ଯୋଉ ହଉଥିଲା ଆମେ। ବହୁତ କମ କୋଉ କୋଉ ଜାଗାରେ ହଉଥିବ ହେଲେ ମୁଁ ଆଜିିକାଲି ଆମ ଏଇ। ରେ ତ ହଉନି କୁଆ ପଥର। କିନ୍ତୁ ଆଗ କାଳରେ ଆମେ ଯୋଉ ଛୋଟ ଛୋଟ ଥିଲୁ ସେତେ ବେଳେ ଯେତେ ବେଳେ ବର୍ଷା ହେଲେ। ଆମର ଖପର ଛପର ଘର ଥିଲା ସେ ଟାଇମ ରେ। ଦୀର୍ଘ ନ ନହେଲେ ବି କୋଡିଏ ବର୍ଷ ପୂର୍ବର କଥା ଏଇଟା ମୋ ଖ ଛପର ଘର ଥିଲା ସେଇ ଟାଇମ ରେ। ବର୍ଷା ଯେତେବେଳେ ହବ କୁଆ ପଥର ଯେତେବେଳେ ପଡିବ। ତ ସମସ୍ତେ ଘର ଭିତରକୁ ଲୁଚିକି ପଳେଇବେ ମାନେ କି ମୋ ଉପରେ ବାଜିବ ମୁଣ୍ଡ ଫାଟିବ ଏଲେ। ମୁଁ ନହିଁ ସିଧା ଯାଇକି ବାହାରେ ଶୋଇଦବାର ମୋ ଉପରେ ପଡିଲେ ଆହୁରି ମତେ ଖୁସି ଲାଗିବା। ଆଉ ଯୋଉ ଯୋଉଟା ମୋ ପାଖରେ ପଡିବ ପଡ ବଡ ଟା ସବୁ ଗୋଟେକି। ବଡ ବହୁତ ବଡ କିଛି ଥାଳିିକି ଏମିତି କିଛି ବଡ ମାନେ କି ଜାଗା ଆଣିକି ସେଠି। ସବୁ କୁଆପଥର। ସଂଗ୍ରହ କରିକି ନେଇକି ଖାଇବାର ହଁ - ହଁ -ହଁ ପିଲାଦିନର।
ଆଜ୍ଞା ଆପଣଙ୍କର ମୋର ପସନ୍ଦ। ଆପଣଙ୍କର ମୋର ପସନ୍ଦ ମଧ୍ୟରେ ବହୁତ ସାମଞ୍ଜସ୍ୟ ରହିଛି।
ହଁ ସାମଞ୍ଜସ୍ୟର ହେଇଯାଉଛି ଥାଏ ଥାଏ। ସେମିତି କିଛିଟା ବିଷୟ ଥାଏ ଯୋଉଟା କି ଆପଣଙ୍କୁ ବି ପସନ୍ଦ ଲାଗିପାରେ ମତେ ବି ଲାଗିପାରେ ଥାଏ। ଆପଣଙ୍କୁ ଅ ବରଫରେ ଖେଳିବା ଖେଳିବା ପାଇଁ ଥଣ୍ଡା। ଜାଗାରେ ବୁଲିବା ପାଇଁ ମତେ ବି ବହୁତ ପସନ୍ଦ ମତେ ତ କାଶ୍ମୀର ଲଦାଖ ମାନେ। କେମିତି ଥଣ୍ଡା ଜାଗାରେ ଯିବାକୁ ଥରେ ମୁଁନ୍ୟ ମାନେି ସତର୍କତା କହୁଛି ଥରେ ବି ଯାଏନି କିନ୍ତୁ ମୋତେିବା ପାଇଁ ବହୁତ ଆଚ୍ଛା। ତା ସହିତ ମତେ ସାଉଥ ଇଣ୍ଡିଆନ୍ ମାନେ କି ଦକ୍ଷିଣ ଭାରତ ବି ବୁଲିବା ପାଇଁ ମତେ ବହୁତ ଇଚ୍ଛା। ମାନେ କି ସମୁଦ୍ର ଚାରିଆଡେ ମାନେ କି ସବୁଜ ଦେଖାଯାଉଥିବା ଗଛ ଗୁଡ ଗଛ ଗୁଡିକ ଥିବ। ଆଉ ତାଳ ଗଛ ଗୁଡ଼ିକ ଯୋଉ ସମୁଦ୍ର ପାଖରେ ଯୋଉ ଦେଖିଥିବେ ଆପଣ ସମୁଦ୍ର ପାଖରେ ଯୋଉ ହଁ। କେରଳ ରେ ସମୁଦ୍ର ପାଖରେ ଯୋଉ ନଡିଆ ଗଛ ଗୁଡାକ ଥାଏ ଏବଂ ତାର ଗୋଟେ ସିନ୍ ଗୋଟେ ସୁନ୍ଦର ଦେଖାଯାଏ ଆପଣ ଦେଖିଥିବେ।
ଆପଣ କେରଳ ଯାଆନ୍ତୁ ପଣ୍ଡିଚେରୀ ଯାଇପାରିବେ। ବହୁତ ସୁନ୍ଦର ଜାଗା।
ତାମିଲନାଡୁ ହଁ ସେଇ ଜାଗା ଗୁଡାକ ବହୁତ ସୁନ୍ଦର ସେଠି
ହଁ କୁହନ୍ତୁ।
ହଁ ସେଥିରେ ବେଶୀ ଖରା ବି ହୁଏନି। କି ବେଶୀ ବର୍ଷା ବି ହୁଏନି ସେଠିର ପାଣିପାଗ ପୁରା ମାନେ କି। ନର୍ମଲ ରହି ସେଟି ଭଲ ଲାଗେ ପୁରା। ତମିତି ଆମ ଭାରତ ଦେଶରେ ଅନେକ ଏମିତି ଜାଗା ଗୁଡାକ ଅଛି ବୁଲିବା ପାଇଁ ଭ୍ରମଣ କରିବା ପାଇଁ ଯଉଡା କି ଆଜି ଯ ଆମେ ଯାଇପାରୁନୁ କିନ୍ତୁ ସବୁ ଜାଗାକୁ ଯିବାଟା ତ ସମ୍ଭବ ନୁହଁ କିନ୍ତୁ ଯୋଉ ଜାଗାକୁ ଯିବା ବୋଲି ଆମେ ଭାବୁଛୁ। ଇଚ୍ଛା ଅଛି ସେ ଜାଗା ବୁଲିବା ଥରେ ନିହାତି ଜରୁରୀ ବୁଲିବାର କଥା।
ମୁଁ ତ ଯିବି ହିଁ ଯିବି ଏଇଥର ଏଇ ଦୁଇ ହଜାର ଛବିଶ ରେ ମୁଁ ଯିବି ହିଁ ଯିବି।
ନିଶ୍ଚୟ ଗୋଟେ ମାନେ କି ଗୋଟେ ଯୋଜନା ପ୍ଲାନ କରନ୍ତୁ ଆଉ ମାନେ କି ଆଗରୁ ହିଁ ପୁରା ଟିକେଟ ବୁକିଂ କରିକି ଯାଇକି ନିଜର ଖୁସି ମନେଇକି। ଓ ଫୋନ୍ ନେଇକି ଯଦି ଯାଉଛନ୍ତି ଫୋନ ତ ନେଇକି। କି ଯିବେ ବହୁତ ଗୁଟେ ଫଟୋ ଉଠେଇକି ଖୁସିରେ ପଆ ନିଜର ମନ ଖୁସି। ଯେତେ ବରଫ ଖେଳିବାର ଇଚ୍ଛା ହଉଛି ସବୁ ଖେଳି ଦିଅନ୍ତୁ ପୁରା। ଯାଇକି ଭିଡିଓ ଶୁନେଇକି ହଁ। କାହିଁକି ନା ଆମେ ଏଇ ସବୁ ବିଷୟ ସବୁବେଳେ ମିଳେନି ଆମକୁ। ଏବେ ଆମର ଇଚଛା ଅଛି ଲଦାଖ ମିଳିବନି ବାର ବାର ସବୁବେଳେ ମିଳିବନି ନା? ଏବେ ଥରେ ଯଦି ତମେ ଯାଇକି ଆସିବ ମ କମ ସେ କମ ତମକୁ ବହୁତ ମାନେକ ଟଙ୍କା ଖର୍ଚ୍ଚ ହେଇଯାଇପାରେ ତ ସେଥିପାଇଁ ସେ ଖୁସି ଟା ଥରେ ଆସେ ତ ସେ ଖୁସି କାହିଁକି? ଆମେ ଉପଭୋଗ କରିବା ନାଇଁ କୁହନ୍ତୁ।
ଆଜ୍ଞା।
ସେଥିପାଇଁ ଯେତେ ବିି ଆମର ମନ ପସନ୍ଦର ଜାଗା ଗୁଡାକ ଅଛି ଯଉଗଡାକ କି ଆଜି ଆମେ ଯାଇପାରୁନୁ ସେ ସବୁ ଜାଗାକୁ ଆମ ଥରିବି। ସବୁ ଜାଗାକୁ ଥରେ ଥରେ ଯିବା କଥା ମୋ ହିସାବ ରେ। ଆଉ ନିଜକୁ ଗଲେ ନିଜେ ବି ଖୁସିରେ ରହିବା ନିଜକୁ ଭଲ ଲାଗିବ ଯେ ହଁ ମୁଁ ସେ ଜାଗାକୁ ଯାଇଥିଲି ମୋର ସ୍ମୃତି ଅଛି ସେ ଜାଗାରେ ଏମତି। ଖୁସି ଲାଗିବ ଆଉ ଖାଲି ନିଜେ ଭାବୁଥିବା ଯଦି କିଛି ହେଇପାରିବନି ଆଉ।
ଆଜ୍ଞା।
ଆଉ କୁହନ୍ତୁ ଆଚ୍ଛା ହଁ ଆଚ୍ଛା ଆମ ଦେଶକୁ ଛାଡିଦେଲେ ଆଉ କହୁ କୋଉ ମାନେ କି ମାନେ କି ଆମ ଦେଶକୁ ଛାଡିଦେଲେ କୋଉ ଏମିତି ଦେଶକୁ ଆପଣଙ୍କୁ ଯିବାକୁ ବେଶୀ ବୁ ମାନେ କି ବୁ ବୁଲିବାକୁ ଯିବାକୁ ବେଶୀ ଇଛା ଲାଗେ ଆପଣଙ୍କୁ କୋଉ ଦେଶକୁ ଭଲ ଲାଗେ।
ମତେ ଭଲ ଲାଗେ ନେପାଳ ନେପାଳର ମୁକ୍ତିନାଥ ମନ୍ଦିର ଅଛି। ଟୁ ପ୍ଲାନ୍ ବନେଇ ସାରିଚି ମତେ ନେପାଳ ଯିବାର ଅଛି। ତାପରେ ଆଉ ଗୋଟେ ଜାଗା ଅଛି ଭିଏତନାମ। ଶୁଣିଥିବ ଆଉ ଗୋଟେ ଏ ଦେଶର।
ଭିଏତନାମ ଶୁଣିଛି ହଁ ଶୁଣିୁଛି।
ଏଇ ଦିଟା ଜାଗା ପ୍ରଥମେ ତ ମତେ ନେପାଳ ଯିବାର ଅଛି ତାପରେ ମୁଁ ଯିବି ଭିଏତନାମ। ଏଇ ଦୁଇଟା ଦେଶ ପ୍ରଥମେ ଯିବି ମୁଁ।
ନେପାଳ ପ୍ରଥମେ ନେପାଳ ଯିବେ।
ଆଜ୍ଞା।
ଆଚ୍ଛା। ତ ନେପାଳ ଆଚ୍ଛା ନେପାଳ ରେ କଣ ସେଠି ଦେଖିବା ପାଇଁ ଅଛି ଯେ ଆପଣ ସେଠିକୁ ଯିବେ।
ନେପାଳରେ ମୁକ୍ତିନାଥ ମନ୍ଦିର ଅଛି। ଆଉ ସେଇ ଜାଗା ମଧ୍ୟ ବରଫା ବୃତ। ବରଫା ିଲ ଅଞ୍ଚଳ ସେଇଥିପାଇଁ ମତେ ସେଇ ଜାଗା ବହୁତ ପସନ୍ଦ।
ଆଚ୍ଛା ଆଚ୍ଛା ତାହେଲେ ଯୋଉ ଜାଗାରେ ବରଫ ଅଛି ଆପଣ ସେ ସେ ଜାଗାକୁ ହିଁ ଯିବ ହୁ ହୁ। ବହୁତ ଭଲ ବିଷ ତାପରେ ଭିଏତନମ।
ଆଜ୍ଞା।
ହୁଁ ହୁଁ ହୁଁ। ଯାଆନ୍ତୁ ନିଜର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆଉ ମାନେ କି ଯେତେ ବି। ନିଜର ଯାହା ବିି ଇଚ୍ଛା ରହିଚି କି ମତେ ସେ ଜାଗାକୁ ଯିବାର ଇଚ୍ଛା ଅଛି ବୋଲି ଯାହାବି ମନର ଗୋଟେ ଆଶା ଆକାଂକ୍ଷା ଥାଏ ସେଟାକୁ ପୁରା କରନ୍ତୁ କାହିଁକି ଏଇ ଲାଇଫ୍ ରେ କେ କେତେବେଳେ ଆମେ କଣ ହେଇଯିବା ଭଗବାନ ନ କରନ୍ତୁ ସେମତି କିଛି ନ ହଉ। କେତେବେଳେ ମଣିଷ ଜୀବନ କେତେବେଳେ କଣ ହେଇଯିବ କିଛି କହିିବବନି। କିନ୍ତୁ ଜୀବନ ଥିବା ଭିତରେ ଆମେ ଆମର ଇଚ୍ଛାକୁ ପୁର କରିବାଟା କରିବା କଥା ଯଦି ଆମକୁ କୋଉ ବିଷ କୋଉ ଜିନି କେଉଁ ଜାଗାକୁ ବୁଲି ଯିବାର ଇଚ୍ଛା ଅଛି ସେଇ ଜାଗାକୁ ଯିବା କଥା କେଉ ବିଷୟ ଖାଇବ ଇଚ୍ଛା ଅଛି ସେଟା ଖାଇବ କଥା ଏମିତି ନିଜର ଇଚ୍ଛା କୁ ପୁରା କରିବାର କଥା କାହିଁକି ମଣିଷ ଜୀବନ ଆଜି ଅଛି କାଲି ନାହିଁ। ହଁନା ନାଇଁ। ସେଥିପାଇଁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଆମେ ଖୁସିରେ ମାନେ କି ମାନେ ଖୁସିରେ ବଞ୍ଚିବା କଥା କାହିଁକି ପଇସା ଦେଇକି ଖୁସିକୁ କିଣି ହବନି ଲୋକମାନେ ଭାବନ୍ତି ଯେ ମୁଁ ବେଶୀ ପଇସା ଉପାର୍ଜନ କରିବି ବେଶୀ ଖୁସିରେ ରହିବି ସେମିତି କିଛି ନୁହଁ ମୁଁ ସେମିତି ଭାବେନି। ତମେ ଯଦି କମ୍ ପଇସା ଉପାର୍ଜନ କରୁଛ କିନ୍ତୁ ମଣିଷ ଖୁସିରେ ରହିବାର ଥିଲେ ସେ ଖୁସିରେ ହିଁ ରହିବ। ତ ଆମେ ଯାହା ହେଲେବି ସବୁବେଳେ ଆମେ ଚେଷ୍ଟା କରିବା ଖୁସିରେ ରହିବା ପାଇଁ। ଆଉ ଆମ ପରିବାର ଲୋକମାନଙ୍କୁ ଖୁସିରେ ରଖିବା ପାଇଁ ଓ ଆମେ ଆମର ଯୋଉ ବି ମନର ଇଚ୍ଛା ଅଛି ତାକୁ ପୁରା କରିବା ପାଇଁ ଚେଷ୍ଟା କରିବା ଆଉ।
ଆଜ୍ଞା ଆଜ୍ଞା।
ବହୁତ ଭଲ ଲାଗିଲା ତମସଇତ କଥା ହେଇକି ଆଉ। ବହୁତ ବହୁତ ଧନ୍ୟବାଦ ଭଲସେ ରୁହନ୍ତୁ ଓକେ।
ମତେ ବି ବହୁତ ଭଲ ଲାଗିଲା ତମ ସହିତ କଥା ହେଇକି।
ବହୁତ ବହୁତ ଧନ୍ୟବାଦ।
ଧନ୍ୟବାଦ।
ଓକେ।
ମୁଁ ରହୁଛି ତାହେଲେ ପରେ କେତେବେଳେ ପଛରେ କଥା ହେବା ଆଜ୍ଞା। ଶୁଭ ରାତ୍ରୀ।
ଶୁଭ ରାତ୍ରୀ।